ହ୍ୟାଲୋ ହଁ।
କଣ କରଛ? ଏବେ ଜଷ୍ଟ ରିସେଣ୍ଟ ସଲି।
ହୁଁ ହୁଁ ଟିଉସନ ସର୍ଲା ଏବେ?
ହଁ।
ଆମେ ଏଇଠି ଛାତ ଉପରେ ସବୁ ପିଜୁଳି ଗଛରୁ ଖାଉଛୁ ଛିଡେଇ କି ନା। ସମସ୍ତେ ଅଛୁ ସାଙ୍ଗମାନେ।
ହଁ।
ଆ ପିଜୁଳି ଗଛ ଅଛି ନା?
ହଁ ଅଛି ଆମ ଗଗଣାରେ ଥିଲା। ହଁ ହଉଛି ଆମ ଅଗଣରେ ଥିଲା କିନ୍ତୁ ତାକୁ କାଟିିଦେଲି।
କାଟିଦେଲ କଁ ପାଇଁ?
ହେଁ।
କାଟିଦେଲ କଣ ପାଇଁ?
ଅ ଘର ତିଆରି କଲୁ ନା।
ଓହୋ। ଓ ଘର ତିଆରି କରୁଥିଲ ବୋଲି କାଟିଦେଲ।
ହଁ। ଆଉ କେମିତି ଅଛ?
ହଁ ଭଲ। ଆମର ବି ସେଇଭଳିଆ ଥିଲା। ଦି ଚାରିଟା ପିଜୁଳି ଗଛ। କାଲି ବର୍ଷା ପବନରେ ଭାଙ୍ଗିଗଲା ଦିଟା, ଏବେ ଆଉ ଗୋଟେ ଅଛି।
କୋଉ ବିଷୟରେ କଥା ହବ?
ଯାହା ପାଇଁ କହିବ ଫୋନ୍ ରେ ଯାହା କରଛ କୁହ।
ଅ' ତମେ କଣ ଗ୍ରାଜୁଏସନ କଣ କରିଛ?
ଗ୍ରାଜୁଏସନ୍ ମୁଁ କଣ ନେଇଛି?
କଣ ପଢି-ମାନେ କଣ ନେଇଥିଲ?
ଇକୋନୋମିକ୍ସ।
ଓ ବୋଧେ ଆମେ ଦି ଜଣ କଥା ହେଇଥିଲା।
ହୁଁ ହୁଁ।
ଆ ତମେ ପଚାର କଣ ପଚାରିବ?
ଆ କଣ କହିବି। ଓ-
କଣ କହିଲ?
ଚାଷ, ମୁ କହିଲି ତମ ଆଡେ ବିଲ, ବିଲ ଅଛି ନା? ଚାଷ ହୁଏ ନା ତମ ଆଡେ?
ହଁ ଚାଷ ହୁଏ।
କି ଚାଷ ସବୁ ହୁଏ।
ଧାନ ହୁଏ, ଏ ବନ୍ଧା କବି ଫୁଲ କବି। ଟମାଟୋ ବାଇଗଣ ଲଙ୍କା ମୁଗ ବିରି
ଚାଷ କିଏ କରନ୍ତି ତମ ଘରେ? ତମ ଘରେ କରନ୍ତି ନା ବାହାରେ?
ହଁ ଆମ ଘରେ କରନ୍ତି। ମୋ ବାପା କରନ୍ତି। ବେଳେ ବେଳେ ସମୟରେ ମୁଁ ବି ଯାଏ ତାଙ୍କୁ ହେଲ୍ପ
ହଁ ହୁଁ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ କଣ ଯେ ଶୁଭୁନି? ହ୍ୟାଲୋ। ତମ ଭଏସ୍ ଶୁଭୁନି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ଶୁଭୁଚି?
ହଁ ଏବେ ଶୁଭିଲା। ହଁ ଏବେ ସୁ
ଓ ହୋ। ହଁ ସେ ଶୁଭୁ ନଥିଲା। ଏନା ନେଟୱାର୍ ପ୍ରୋବ୍ଲେମ୍ ରହିବ। ମୋ ନେଟୱାର୍କ ବୋଧେ ପାଉନଥିଲା ନା, କଣ ଅସୁବିଧା ହଉଥିଲା। ସେଥିପାଇଁ ସୁଭୁନଥିଲା ବୋଧେ।
ହଁ।
ହଁ, ସବୁ ଆଉ। ଗୋଟେ ଗପ, ଗପ ଟପିକ। ଗପ ବିଷୟରେ କିଛି ଜାଣିଛନା ନାଇଁ ମାଡ ହାଣ୍ଡି କଥା ଗପ? ଶୁଣିଛ ନା ନାଇଁ? ପଢୁଛ ନା ନାଇଁ ଆଗରୁ? ମାଡ଼ହାଣ୍ଡି କଥା। କେବେ କୋଉ କ୍ଲାସରେ?
ଆ । ଅ ଛ ରେ କି ସାତେ ଟା କ୍ଲାସ ରେ ଥିଲା ମୋର ମନେ ପଡୁନି।
ହଁ ହଁ କଣ ଜାଣିଛ ନା ଗପ ବିଷୟରେ କିଛି ଜାଣିଛ ନା ନା ନାଇଁ? ।
ଏବେ ତ ମାନେ ଭୁଲି ଗଲି ଭୁଲି ଗଲେଣି ଆପଣ ଯଦି ଜାଣିଛନ୍ତି କୁହନ୍ତୁ। ଜାଣି
ସିଏ ଗୋଟେ ହଁ ମୁଁ ଜାଣିଚି। ।
। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ।
ସୁଭୁ ।
ହଁ ଏବେ ସୁବିଲା କଣ ନେଟୱର୍କ ଇସ୍ୟୁ ଚାଲି, ହ୍ୟାଲୋ
ଶୁଭୁଛି ନା? ହ୍ୟାଲୋ।
ହଁ ଏବେ
ହଁ ଶୁଭୁଚି ସେ କୋଉଠି କୋଉଠି ଅଛ ନେଟୱର୍କ ପାଉନି ନା କଣ କିଛି ବୁଝିପାରୁନି ଶୁଭୁନି ଅଧା କଥା।
ନା ମୋର ତ ନେଟୱାର୍କ ଚାଲୁଛି ତମର ବୋଧେ ଚାଲୁନି।
ମୋର ତ ଠିକ୍ ଠାକ୍ ଅଛି। ହଉ ଏବେ ଶୁବୁଛି?
ହଁ ଏବେ ଶୁବିଲା।
ହଁ ମୁଁ କହୁଥିଲି ସେ ଯୋଉ ମାଡହାଣ୍ଡି କଥା ଗପ ଜାଣିନାହାଁନ୍ତି? ।
ହଁ କୁହ।
ହଁ କହିଲି ଗପଟା ହଉଛି ଗୋଟେ ବ୍ରାହ୍ମଣ ଗୋଟେ ଥିବ ମା ପୁଅ ଦି ଜଣ ଥିବେ। ସେ ଖୋଡ଼ିଆ ଥିବେ। ଡେଲି ଗାଁ ଗାଁ ବୁଲିକି ଯାଇକି ଭିକ ମାଗିକି ଚଳୁଥିବେ। ଡେଲି ଡେଲି ମାନେ ସବୁଦିନ ଯାଇଁକି ଗାଁରେ ଗାଁରେ ଭିକ ମାଗିଲେ ସବୁ ଲୋକ ଦେଲେନି। ଡେଲି ଡେଲି ସବୁଦିନ ଗଲେ ମାନେ କେହି ଦିଅନ୍ତିନିନା ସବୁଦିନ ଯିଏ ଆସିବ କଣ ଦେବେ? ସେ ଗ ଦେଲେନି ଯେମିତି ସିଏ ଦିନେ ଏମିତି ଉପାସରେ ରହିଲା। ଖାଇପାରିଲାନି। ତ କଣ କଲନା ଯାଇକି ଗୋଟେ ନଈ କୂଳ ପୋଖରୀ କୂଳରେ ବସିକି କାନ୍ଦିଲା। ଭୋକ ଯେତେବେଳେ ଅତ୍ୟଧିକ ଭୋକ ହେଲା ସେ କଣ କରିବ ସେଇ ସେ ପୋଖରୀ କୂଳରେ ବସିକି ଆଞ୍ଜୁଳି ଆଞ୍ଜୁଳି ପାଣି ଆଣିକି ଭାତ ଖାଉ, ଡାଲି ଖାଉ ଏମିତି ସବୁ ତରକାରୀ ଖାଉ ଏମିତି ବହୁତ ପ୍ରକାର କହିଲା। ତ ସେଠୁ ଜଳ ଦେବି ପ୍ରସନ୍ନ ହେଇକି ତାଙ୍କ ଦୁଃଖ ଦେଖିକି ସେ କଣ କଲେ ନା ଗୋଟେ ହାଣ୍ଡିରେ ସବୁ ଖାଦ୍ୟ ପୁରେଇକି ଆଣିକି ତାକୁ ଦେଇକି ଗଲେ। ଦେଲା ପରେ କଣ ହେଲା ନା ସିଏ ଦେଖିକି ଖୁସି ହେଇଗଲା। ଖୁସି ହେଇକି ଘରକୁ ନେଇକି ଘରକୁ ନେଇକି ପଳେଇ ଆସିଲା। ଘରୁକୁ ଆଣିବି ତା ମାଆର ତାର ଖାଇଲେ। ଖାଇଲା ପରେ ଫାଏ ପ୍ରଥମ ଦିନ ଏମିତି ପାଇଗଲା ସେଠୁ ଖାଇବା।
ପାଇ ଖାଇଲା ପରେ ପୁଣି ଦ୍ଵିତୀୟ ଦିନ ଯାଇକି ସେମିତି ଗଲା ଆଉ ଆଉ ଗଲାନି ଭିକ କ ମାଗିବାକୁ ବି ଗଲାନି କୁଆଡେ ଖାଇବା ମାଗଣାରେ ମିଳିଗଲା ନା ଖାଇବା। ଆଉ କୁଆଡେ ଗଲାନି। ଫୁଣି ସେକେଣ୍ଡ ଦିନ ଯାଇକି ସେଠି ସେଇଭଳିଆ କଲା। ସେ ଦ୍ୱିତୀୟ ଦିନ ଯାଇକି ସେଠି ସେମିତି କହିଲା ଯେ ଭାତ ଖାଉ, ଡାଲି ଖାଉ, ତରକାରୀ ଖାଉ ଏମିତି କହି ହିଲା ଯେମିତି ଫୁଣି ତାକୁ ଏମିତି ଫୁଣି ଆଣିକି ଗୋଟେ ହାଣ୍ଡିରେ ପାଣିରେ ଭା ଭାସି ଭାସି ଗୋଟେ ହାଣ୍ଡି ଆସିଲା। ଆସିକିନା ଫୁଣି ତାକୁ ଖାଇବାକୁ ଏମିତି ମିଳିଗଲା ସିଏ ମାଗଣାରେ ଯେମିତି ମିଳିଗଲା ସେ ଫୁଣି ନେଇକି ଆସିକି ତା ମାଆକୁ ଫୁଣି ଦେଲା ସେଦିନ ବି ସେମିତି ମାଗଣାରେ ଖାଇଦେ ଲେ ଏମତି ତିନି ଚାରି ଦିନ ଯାଇକି ଚାରି ପାଞ୍ଚ ଦିନି ଯାଇକି ସେଠି ଖାଇବାକୁ ଏମିତି କଲା ଏମିତି ଉଁ ପ୍ରତିଦିନ ଯିବ ଯାଇକି ସେଠି ଭାତ ଖାଇବୁ, ଡାଲି ଖାଇବୁ, କହିଲେ ଦେବେ ଏମିତି ପାଞ୍ଚ ଦିନି ଏମିତି ଦେଲେ ଏମିତି ପାଞ୍ଚ ଦିନି ଯେମିତି ହେଇଗଲା ଛଅ ଦିନି ବେଳୁକୁ ଦେବୀ କଁ କଲେ ନା ଗୋଟେ ହାଣ୍ଡିରେ ମାଡ ତା ଦେହରେ ପୂରୋଇକି ଦେଲେ ମାଡ ମାନେ ଗୋଇଠା ବିଧା ମୁଥା ଏମିତି ବୋହୁତ ପ୍ରକାର ମାଡ ତା ଭିତରେ ପୁରେଇକି ତାକୁ ଦେଇଦେଲେ ସିଏ ଯେମିତି ତା ପାଖକୁ ଆସିିକ ପହଞ୍ଚିଛି ତା ସିଏ ଖୋଲିଲା ଯେମିତି ସେ ମାଡ ଗୁରା ସବୁ ତା ଉପରେ ବସିଗଲା। ଯେମିତି ବସିଛି ବହୁତ ମାଡ଼ ଖାଇଲା ଖାଇସାରିଲା ପରେ ସିଏ କଁ କଲା ସେ କହିଲା ମୁଁ ତ ଏକୁଟିଆ ଖାଇନି ଭାତ ଆଗୁରୁ ଯୋଉ ମିଳୁଥିଲା ଯୋଉ ଖାଇବା ଗୁଡା ସବୁ ମାଆ ତ ଘରେ ଖାଇଚନ୍ତି। ମାଆ ପାଇଁ ନେଇକି ବି ପଳେଇଲା ସେଟା ନେଇକି ତା ମାଆ ପାଖରେ ବି ସେଟା ନେଇକି ଥୋଇଦେଲା। ଯେମିତି ତା ମାଆ ପାଖେରେ ନେଇ ଥୋଇଦେଲା ସିଏ ତା ମାଆ ଯେମିତି ଖୋଲିଲା ତା ମାଆ ଉପରେ ବି ସେଇ ଭଳିଆ ମାଡ଼ ବସିଲା। ବସିଲା ଯେମିତି ଏମିତି ସିଏ କଁ କଲେ ମାଆ ପୁଅ କଁ କରିବେ ଏମିତି ମାଡ ଯେମିତି ଖାଇଛନ୍ତି। ନେଇକି ସେ ହାଣ୍ଡିଟାକୁ ତାଙ୍କ ଯୋଉ ବାଡି କରେ ବାଡିକର ଯୋଉ ଖତ ଗଦା ଯୋଉଠି ଥାଏ ସେଇଠି ନେଇକି ଥୋଇଦେଲେ। ଥୋଇଲା ପରେ କଁ ହେଲା ନା ସେଇଦିନ ରାତିରେ ରାତିରେ ଗୋଟେ ତା ତାଙ୍କ ସେଇ ଘରକୁ ଚୋରୋ ଆସିଥିଲେ।
ହୁଁ।
ଚୋଲୋ ଆ ଚୋରୋ ଆସିଲେ ଚୋରୋ ଆସି କହିଲେ ବୋଧେ ଆଙ୍କର ମାନେ ସୁନା, ରୂପା ସବୁ ଗହଣା ସବୁ ଘର ଭିତରେ ରଖିଲେ ଚୋରି ହେଇଯିବ ବୋଲି ସେମାନେ ସବୁ ଆଣିକି ବାହାରେ ଏମିତି ଛପେଇକି ରଖିଚନ୍ତି। ଏଇ ଏଇଭଳିଆ ଭାବିକିନା ସେ କଁ କଲେ ନା ଚୋରୋ ମାନେ ବି ସେ ହାଣ୍ଡିଟାକୁ ଆଣିକି ନେଇକି ଖୋଲି ବିି ଦେଲେ ମାଆ ପୁଅ ମାଆ ପୁଅ ସେ ଝର କାପଟେ ସିଏ ଦେଖୁଥାନ୍ତି ମାଆ ପୁଅ ଚୋରୋ ମାନେ ଆସିଛନ୍ତି ଇଏ କରିଚନ୍ତି ଯେମିତି ଏମାନେ ଖୋଲି ଦେଇଚନ୍ତି ହାଣ୍ଡି ଟାକୁ ଚୋରୋ ମନଙ୍କ ଓପରେ ବି ସେମିତି ବର୍ଷଣ ହେଇଗଲା ମାଡ, ଗୋଇଠା, ବିଧା, ମୁଥା, ଚାପୁଡା। ସବୁ ଯାହା ତା ଭିତରେ ଥିଲା ହାଣ୍ଡି ଭିତରେ ଦେବୀ ପଠେଇଥିଲେ। ଦେଇକି ପୁରେଇଥିଲେ ସବୁ ମାଡ ଖାଇଲା ସିଏ ଚୋରୋମାନେ ବି ଖାଇଲେ ଖାଇକି ଚୋରୋ ମାନେ ତ ଦୌଡିକି ପଳେଇଲେ। ବେ ମାଆ ପୁଅ ମାଡ ଖାଇକି ବି ସବକ୍ ସି ତାଙ୍କୁ ଗୋଟେ ଶି କ୍ଷା ମିଳିଲା ଯେ ପରିଶ୍ରମ କରିକି ଖାଇବା ଦରକାର ଏଇଭଳିଆ ମାଗଣାରେରେ ଦେ ପ୍ରତିଦିନ ଗଲେ ଲାଷ୍ଟ ଲା ଶେଷରେ ଏମିତି ମାଡ ଖାଇବାକୁ ପଡିବ। ସେଇଦିନରୁ ସେ ମା ପୁଅ କାମ ଆଉ ଭି ଭି ନ କରି କିିଣା ଯାଇକି ପ୍ରତିଦିନ କାମ କଲେ କାମ କରିକି ଆଣିକି କଣ କହିଲ
ଆଣିକି ନିଜେ ଖାଇଲି
ହଁ ଏମିତି କରିକି ନିଜେ କାମ କଲେ କାମ କରିକି ଆଣିକି ଖାଇଲି ଆଉ ଭିକ୍ଷା ମାଗିବାକୁ ଗଲେନି ବାମୁଣ ପଣ୍ଡା ସେ ଖାଇ ଖାଇକି ତା ପେଟ ବାହାର କରିଦେଇଥିଲା ସେ ପୁଣି ଗଲା ନିଜେ ପରିଶ୍ରମ କରି ପରିଶ୍ରମ କରି ଖାଇ ଆସିଲେନି? କଉଠି? ହଉ ହଉ ମୁଁ ଇଏ ପ ହଁ। ଫୋନ କାଇଁ କରୁଚୁ? ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲି ଏ ଭଳିଆ ସେ ଗ ମାଡ ଖାଇଲେ ଆଉ
ତାପରେ ତା ଶୁଣିଥିଲି କିନ୍ତୁ ଟିକେ ଟିକେ ବୁ ମାନେ ମନେ ପଡୁ ନଥିଲା।
ହଁ ହଁ ଆଗରୁ ଶୁଣିଥିବ ସେଥିପାଇଁ ଆଉ।
ହଁ।
ଓ ହୋ।
ତା ମାନେ ନଈ ମାନେ ବ ବସିକ୍ ଖାଇ ନଈଁ ଭାଇ ସରେ।
ହଁ ସେଇଟା ।
ପରିଶ୍ରମ କଲେ ତ ହବ ନା ଏମିତି ତ ଖାଇବ ଆଉ